ହଁ କଣ କରୁଛ? ହଁ ସୁଭୁଛି।
ହଁ ଏଇ ବସିଛି ଆଉ। ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହୁଁ ଏବେ ଶୁ ବିଲା ଶୁଭୁ ତ ବଏସ ଭୟେଶେ ଶୁଭୁଛିତ। କଣ କରୁଛ?
ଏବେ ଗାଧେଇ ଆସିଛି। ଏବେ ଗାନ୍ଧି ଆସିଚି ଠାକୁରଙ୍କୁ ପୂଜା କରି ଜଲରଖିଆ ଖାଇବି।
ହୁଁ ଆଉ ଖାଇ ପି ସାରିଲାଣି।
ନାଇଁ ଏ ଯାଏ ଖାଇନି ମାନେ ତମ କଣ ଆସିଗଲା ତ ତାପରେ ଖାଇବି ଆଉ।
ହୁଁ ଅନଲାଇନ ଆସିଲ ଟିକେ। ଆଶା କରୁଛୁ।
ହଁ ଆଁ।
ଆଚ୍ଛା କୋଉ ଟପିକ ଉପରେ ଆଜି କଥା ହେବା? ମୁଁ କହୁଛି ସମୟର ମହତ୍ଵ ଓକେ।
ହଁ।
ହୁଁ ତାପ ତମେ ଗୋଟେ କହିବ।
ହଉ।
ହଁ। ଫାଷ୍ଟ ହେଉଛି ହଉଛି ମଣିଷର ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ଥରେ ସମୟ ଚାଲିଗଲେ ତାହାକୁ ଫେରାଇ ଆଣି ହେବ ନାହିଁ। ଯିଏ ସମୟ ସହିତ ବ୍ୟବହାର କରେ ସମାର ସଠିକ ବ୍ୟବହାର କରେ ସେ ଜୀବନର ସଫଳତା ହାସଲ କ ଜଣେ ଛାତ୍ରଛାତ୍ରୀଙ୍କ ପାଇଁ ସମୟର ମୂଲ୍ୟ ଅଧିକ। ନିୟମିତ ପଢା, ସମୟାନୁବର୍ତ୍ତିତା ଏବଂ ଯୋଜନାବଦ୍ଧ କାର୍ଯ୍ୟ ଭବିଷ୍ୟତକୁ ସୁନ୍ଦର କରେ। ସମୟର ଅପଚୟ ଆମକୁ ପଛକୁ ନେଇଯାଏ ଏବଂ ଲ ଲକ୍ଷରୁ ଦୂରେଇ ଦିଏ। ତେଣୁ ଆମେ ସମସ୍ତେ ସମୟକୁ ସମ୍ମାନ କରିବା ପ୍ରତ୍ୟେକ କାମ ଠିକ ସମୟରେ କରିବା ଏବଂ ପ୍ରତ୍ୟେକ ମୁହୂର୍ତ୍ତର ସଦ୍ବ୍ୟବହାର କରିବା ଉଚିତ। ଆମେ ଏଥିରୁ କଣ ପାଇଲେ ନା ସମୟର ସଦ୍ବ୍ୟବହାର ହିଁ ସଫଳ ଜୀବନର ଚାବି କାଠି। ତମେ ଏବେ ଗୋଟେ ଷ୍ଟୋରି କୁହ ମାନେ କିଛି ବି ଗୋଟେ ଗପ ମାନେ ନୀତି ଶିକ୍ଷା ଯୋଥିରେ ମିଳୁ ଥିବ ଆମକୁ।
କେ। ହଁ କହୁଛି। ମାନେ ଗୋଟେ ଛୋଟ ଗାଁ ଗାଁଟି ଥିଲା
ହଁ।
ସେଠାରେ ମାନେ ଲୋକମାନେ ବସବାସ କରୁଥିଲେ। ଆଉ ପିଲାମାନେ ପାଠ ମଧ୍ୟ ପଢୁଥିଲେ ତ ସେ ମାନେ ତାର ନାମ ରାମ ଥିଲା ସେ ରାମ ମାନେ କିଛି ବି କାର୍ଯ୍ୟ ମାନେ କରିବାକୁ କହିଲେ ସେ କହେ କି ମୁଁ ପରେ କରିବି ପରେ କରିବି। ଦ ପାଠ ପଢା ପ୍ରତି ତାର ଜମା ବି ମାନେ ଶ୍ରଦ୍ଧା ନଥିଲା ପଢୁନ ତ
ତାପରେ?
କଣ କହିିଲ?
ହୁଁ କୁହ ଶୁବୁଛି ବା।
ହୁଁ ତ ସେ ପାଠ ପଢା ପ୍ରତି ତାର ଶ୍ରଦ୍ଧା ଟିକେ ବି ନଥିଲା। ବା ବାପା ମାମା ଯେତେ ଗାଳି ଗ ମାନେ ଦେଲେ ସେ ପାଠ ପଢୁ ନଥିଲା। ଏମିତି ଟାଲି ଦଉଥିଲା ପରେ ପଡ଼ିବି ପଢିବି ପରେ ପଢ଼ିବି ପଢିବି। ତାପରେ ଧୀରେ ଧୀରେ ମାନେ ପରୀକ୍ଷା ସମୟ ଆସିଲା ତ ଦି ସମସ୍ତେ ପଢୁଥିଲେ ସେ ପଢୁ ନଥିଲା ହଁ ତ ପରୀକ୍ଷା ସମୟ ଆଗେଇ ଆସିଲା ତ ସେ ପରୀକ୍ଷାରେ କିଛି ଲେଖି ପାରିଲା ନାହିଁ ତା ପ ସେ ଫେଲ ହେଇଗଲା। ତାପରେ ମାନେ ସେ ଅନୁଭବ କଲା କି ମାନେ ଯେତେବେଳେ ସମୟ ଥିଲା ମୁଁ ପଢୁ ନଥିଲି ଏବେ ଦେଇ କଣ କରିବି ମୁଁ ଫେଲ ହେଇଗଲି ତ ସେ ଦିନ ଠାରୁ ସେ ଚେଷ୍ଟା କଲା ସମୟ କୁ ବଞ୍ଚେଇ ରଖିବା ପାଇଁ। ମାନେ ସମୟ ଥରେ ଚାଲିଗଲେ ଆଉ ଆ ଫେରି ଆସେନା। ତ ଠିକ ସମୟରେ ଠିକଣ୍ଡେ ମାନେ କାର୍ଯ୍ୟ କରିବା ନିହାତି ଜରୁ ଆଜ୍ଞା।
ତ ଏଥିରୁ ଆମେ କଣ ଶିଖିବା ପାଇଲେ ନା ସମୟ ହଉଛି ସବୁଠାରୁ ମୂଲ୍ୟବାନ।
ତ ମୁଁ ବି ଏଇ ସମୟ ଉପରେ ଆଉ ଗୋଟେ ନୀତି ଶିଖିବା ଉପରେ ଗୋଟେ ଗପ କହିବି। ଯୋଉଟା କି ପାଖାପାଖି ସେମ ରହିବ ଯେମିତି ତିକୀ ଗୋଟେ ଛୋଟ ଗାଁ ରେ ରାହୁଲ ନାମକ ଜଣେ ଛାତ୍ର ରହୁଥିଲା ସେ ବହୁତ ବୁଦ୍ଧିମାନ ଥିଲା। କିନ୍ତୁ ତାଙ୍କର ଗୋଟିଏ ବଡ ଦୁର୍ବଳତା ଥିଲା ସେ ପ୍ରତ୍ୟେକ କାମକୁ ପରେ କରିବି ବୋଲି ଭାବୁଥିଲା। ପଢା ହେଉ କି ଘର କାମ। ସବୁ କିଛି କୁ ସେ ଟାଳି ଦଉଥିଲା ସାଙ୍ଗମାନାଙ୍କ ସହ ଖେଳିବା ମୋବାଇଲ୍ ବ୍ୟବହାର କରିବା, ଏବଂ ଅନାବଶ୍ୟକ ସମୟ ନଷ୍ଟ କରିବା ତାର ଅଭ୍ୟାସ ହୋଇଯାଇଥିଲା। ଦିନେ ତାଙ୍କ ବିଦ୍ୟାଳୟରେ ବାର୍ଷିକ ପରୀକ୍ଷାର ତାରିଖ ଘୋଷଣା ହେଲା। ହ୍ୟାଲୋ।
ହଁ ସୁବୁଛି କୁହ?
ହଁ ହଁ ଶିକ୍ଷକ ସମସ୍ତଙ୍କୁ କହିଲେ? ନା ଦିନେ ତାଙ୍କ ବିଦ୍ୟାଳୟରେ ବାର୍ଷିକ ପରୀକ୍ଷାର ତାରିଖ ଘୋଷଣା ହେଲା। ଶିକ୍ଷକ ସମସ୍ତଙ୍କୁ କହିଲେ ଆଜିଠାରୁ ନିୟମିତ ପଢିବା ଆରମ୍ଭ କର ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କର କର କରନି। ସମସ୍ତେ ଶିକ୍ଷକଙ୍କ କଥା ମାନିଲେ। କିନ୍ତୁ ରାହୁଲ୍ ଭାବିଲା ଏଖନ ବହୁତ ଏ ଏଖଣ ବହୁତ ସମୟ ଅଛି। ତ ପରେ ପଢିବି ଏମିତି କିଛି ଦିନ ଗଲା। ବିତି ଗଲା ରାହୁଲ୍ ପରୀକ୍ଷା ମାତ୍ର ତିନି ଦିନ ବାକି ଥିଲା ରାହୁଲ୍ ଯେ ଯେତେବେଳେ ବହି ଖୋଲିଲା। ସେ ବୁଝିଲା ଆ ସେ ବୁଝିଲା ଯେ ପଢିବାକୁ ବହୁତ କିଛି ବାକି ଅଛି। ସେ ଦିନ ରାତି ପଢିବାକୁ ଚେଷ୍ଟା କଲା। କିନ୍ତୁ ଏତେ କମ୍ ସମୟରେ ସବୁ କିଛି ମନେ ରଖିବା ସମ୍ଭବ ହେଲା ନାହିଁ ପରୀକ୍ଷା ଦିନ ଆସିଲା। ଅନେକ ଛାତ୍ରଛାତ୍ରୀ ମାନେ ଆତ୍ମବିସ୍ୱାସ ର ସହିତ ପ୍ରଶ୍ନ ଉତ୍ତର ଲେଖୁଥିଲେ। କିନ୍ତୁ ରାହୁଲ୍ ଅନେକ ପ୍ରଶ୍ନର ଉତ୍ତର ଦେଇପାରିଲା ନାହିଁ। ଫଳ ପ୍ରକାଶ ପରେ ସେ ଆସାଟାରୁ ବହୁତ କମ୍ ନମ୍ବର ପାଇଲା। ସୁ ଦୁଃଖିତ ହେଲା। ଏବଂ ନିଜ ଭୁଲ ବୁଝି ପାରିଲା ତାଙ୍କ ବାପା ତାଙ୍କୁ ବୁଝାଇ କହିଲେ ବେଟା ଧନ ହରାଇଲେ ପୁଣି ମିଳିପାରେ। କିନ୍ତୁ ସମୟ ଥରେ ଚାଲିଗଲେ ଆଉ ଫେରିବାରେ ଆସେ ନାହିଁ। ସମୟକୁ ସମ୍ମାନ କରିବା ଶିଖ। ସେଇଦିନ ଠାରୁ ରାହୁଲ୍ ନିଜ ଜୀବନ ବଦଳାଇ ଦେଲା। ସେ ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ସମୟରେ ପଢା ଆରମ୍ଭ କଲା। ସମୟରେ ସବୁ କାମ ସମାପ୍ତ କରୁଥିଲା। ଏବଂ ଅନାବଶ୍ୟକ ସମୟ ନଷ୍ଟ କରୁନଥିଲା। କିଛି ମାସ ପରେ ପୁଣି ପରୀକ୍ଷା ହେଲା। ଏଥର ସେ ଭଲ ପ୍ରସ୍ତୁତି କରିଥିଲା। ଫଳ ପ୍ରକାଶ ହେବା ପରେ ସେ ଶ୍ରେଣୀର ପ୍ରଥମ ସ୍ଥାନ ହାସଲ କଲା। ଶିକ୍ଷକ ବାପା ମା ଏବଂ ସାଙ୍ଗମାନେ ସମସ୍ତେ ତାର ପ୍ରଶଂସା କଲେ। ରାହୁଲ ବୁଝିଗଲା ଯେ ସଫଳତାର ମୂଳ ମନ୍ତ୍ର କେବଳ ପ୍ରତିଭା ନୁହେଁ। ବରଂ ସମାର ସଠିକ୍ ବ୍ୟବହାର। ପରିଶ୍ରମ ଏବଂ ଶୃଙ୍ଖଳା। ଏଥିରୁ ଆମେ କଣ ସି ଶିକ୍ଷା ପାଇଲେ? ନାଇଁ ଏଥିରୁ ଆମେ ଶିକ୍ଷା ପାଇଲେ ଯେ ସମୟର ସଦୁ ସ ସ ସଦୁ ସଦୁପଯୋଗ କରିବା ଉଚିତ। ସଦ୍ ବ୍ୟବହାର କରିବା ଉଚିତ ତ ସବୁ କିଛି ହରେଇ ଆମେ ଫେରି ପାରିବା। କିନ୍ତୁ ସମୟକୁ ହରାଇ ଆମେ ତାକୁ ପୁନର୍ବାର ଫେରି ପାଇ ପାରିବା
ନାହିଁ।
ତମେ ଏବେ କୁହ କିଛି ଗୋଟେ? କିଛି ଷ୍ଟୋରି ଯଦି ଜାଣିଛ?
ସେ କଞ୍ଚାନ ଫୁଲ କଥା ଜାଣିଛ କି?
ନାଇଁ ତମେ କୁହ ତ?
ଅ କାଞ୍ଚନ ଗୋଟେ ଝିଅ ର ନା। ଗୋଟେ ଗାଁରେ ମାନେ ରହୁଥିଲେ। ସେ ଝିଅଟା ନାଁ କାଞ୍ଜନ ଥିଲା ତା ତାର ଉଁ ମାନେ ମୋର ମନେ ପଡୁନି ଦିଟା କି ତିଁଟା ଭାଇ ଥିଲେ। ତ ମାନେ ସମସ୍ତଙ୍କ ପ୍ରିୟ ଥିଲା ସେ ଉଁ ସେ କାଞ୍ଚନ। ଅଁ ତାପରେ ମାନେ ଧୀରେ ଧୀରେ ତାର ମ୍ ବାହା ହେଇଗଲା ସେ ସେ ଶାଶୁ ଘରକୁ ଚାଲିଗଲା ତାପରେ ଦିନେ ନ ମାନେ ଆମ୍ ଦେ ସେ ତାର ଘରକୁ ଆସିଲା ମାନେ ବୁଲିବା ପାଇଁ ତ ଦିନେ ଦେ ଶାଗ କାଟୁଥିଲା। ତ ଶାଗ କାଟୁଥିଲା ତ ତାର ହାତ ଟିକେ ବାଜିଗଲା ତ ସେଇଥିରୁ ରକ୍ତ ବହିଲା ତ ସେ ରକ୍ତ ବହିଲା ସେ ଶାଗରେ ମିତା ଦେହ ମିଶିଗଲା ବେଲେ ଦେ ସେ ତାକୁ ଧୋଇକି ମାନେ ରାନ୍ଧିଲେ ତାପରେ ଅନ ଖାଇବାକୁ ଦେଲେ ତା ସାନ ଭାଇକୁ ସାନ ଭାଇ ଖାଇ ପ୍ଳା ତ ପଚାରିଲା କି ଆଜି କିଏ ରାନ୍ଧି ଛି ରୋଷେଇ କିଏ କରିଛି, ଆଜି ଶାଗ ତ ବହୁତ ମିଠା।
ହୁଁ।
ତା ତା ଭାଉଜ କହିଲେ କି ଆମ ଦେଇ କାଞ୍ଚନ ରାନ୍ଧିଛନ୍ତି ଆଜି। ଉଁ କହିଲେ ତା ଆଜି ଶାଗ ବହୁତ ମିଠା ଉଁ ଉଁ ତ ଆଁ ଉଁ ଉଁ ଯେ କଣ ତାର ହାତ ବାଜିଗଲା ତ ତ ରକ୍ତ ବାହାରିଲା ତା ତା ଫଲ ଏଇ ମିଠା ଜିନିଷ ବାହାରିଲା। କହିଲେ ତ ସିଏ ଭାବିଲା ଖାଇ ଖାଇକି ଭାବିଲା କି ମୋର ତାର ରକ୍ତ ଏତେ ମିଠା। ତ ତାର ମାଂସ ଅ ଆଉ ଅଧିକ ମିଠା ହେଇଥିବ। ତ ଦି ଦିନ ଗଲା ପରେ ସେ କାଞ୍ଚନ ତା ଶାଶୁ ଘରକୁ ଚାଲିଯିବ। ତ ସାନ ଭାଇ କହିଲା କି ଶାଶୁ ଘରକୁ ମୁଁ ନେଇ ଦଉଛି। ତ ଜଙ୍ଗଲ ବାଟେ ଯିବା ବେଲେ ସେ ସାତାର ସାନ ଭାଇ ତାକୁ ହାଣିଲା, ମାନେ ମାରିଲା ମାରିି ରିନ୍ଧେଲା ଆଉ ତାର ମାଂସକୁ ଖାଇକି ଉଁ ଯେ ସେ ଗୋଟେ ଜା ଜାଗାରେ ତୋପି ଦେଲା ତା ଉପରେ ଗୋଟେ ମାନେ ଗଛ ହେଲା।
ହଁ।
ସେ ସେ ଗଛରେ ଧଳା ଧଳା ଫୁଲ ଫୁଟିଲା। ଆଉ ସେ ବା ଟ ତ ମାନେ କେତେ ମାସେ ଦି ମାସ ବିତିଗଲା ଉଁ କାଞ୍ଚନ ର ଶାଶୁଘର ଲୋ ତ ପଚାରିଲେ କଣ ପାଇଁ ଆସିନି? ତ କଣ ପାଇଁ ଆସିନି ତ ସେ ତାର ଶ୍ୱଶୁର ଆଉ ଗାଁ ର ଗୋଟେ ଲୋକ ଆସିଲେ ତାଙ୍କ ଘରକୁ। ତାପରେ ପଚାରିଲେ କାଞ୍ଚନ ଏବେ ଯାଏ କାହିଁକି ଅଁ ଯାଇନି ବୋଲି। ଆଁ ତ ଘରେ ସମସ୍ତେ କହିଲେ କାଞ୍ଚନ ତ ଉଁ ଦି ମାସ ହେଲାଣି ତା ଶାଶୁ ଘରକୁ ଯାଇଛି। ଉଁ ତେ ତାର ସାନ ଭାଇ ମାନେ ନା ମୁ ବାକୁ ମାନେ ଛାଡିବାକୁ ଯାଇଥିଲି ତ ଉଁ ଯେ ସା ସାନ ଭାଇ ସେ ଜଙ୍ଗଲରେ ଆସିବା ବେଲରେ ସେ ଗଛଟି ଥାଏ ତ ସିଏ ଏମତି ମାନେ ଫୁଲ ତୋଲିବାକୁ ଗଲେ ସେ ଗଛ କାନ୍ଦି କାନ୍ଦି କହେକି ବୀହାଉ ତୋଲନି ଭାଇ ତୋଲ ମାନେ ମତେ ବହୁତ କଷ୍ଟ ହଉଛି ତମେ ତୁଳନି ମୋ ସାନ ଭାଇ ମତେ ହାଣିଛି ବୋଲି। ତ ଏଇୟା କହୁଥିଲା ସମ୍ ଗାଁର ଲୋକ ସମସ୍ତେ କହିଲେ ଏମି କି ଗଛଟେ କାନ୍ଦୁଛି ଏମିତି ଏମିତି କହୁଛି ବୋଲି। ତ ତାଙ୍କ ଘର ଲୋକେ ସମସ୍ତେ ଗଲେ ତା ପାଖରେ ତ ଗୋଟେ ଗୋଟେ ମାନେ ଗୋଟିଏ ଜଣେ ଜଣେ ଗଲେ ତ ଆମ୍ ଦେ ସେ ସିଏ ଏମିତି କହିଲା ମାନେ ତା ଭାଉଜ ଗଲା ତ କହିଲା ଉଁ ତୋଳ ନାହିଁ ଭାଉଜ ତୋଳ ନାହିଁ ମତେ ବହୁତ କଷ୍ଟ ହେଉଛି ମୋ ସାନ ବହି ମ ତେ ହାଣିଛି ଏମିତି କିଛି କହିଲା ତ ଯେତେବେଳେ ତାର ସାନ ଭାଇ ପାଳି ପଡିଲା ତ ସେ କହିଲା କି ଇଏ ମତେ ହ୍ୟାଲୋ।
ହାଁ ଶୁଭୁଛି।
ତ କହିଲା କି ମୁଁ ସାନ ଭାଇ ମତେ ହାଣିଛି। ତମେ ତୁଳନା ତୁଳନ। କହିଲ। ତାପରେ ତାର ସାନ ଭାଇକୁ ପଚାରିଲି ସମସ୍ତେ କଣ ହେଇଛି କଣ ବେଲେ ସେ କହିଲା କି ମୁଁ ଏମିତି ଏମିତି କରିଛି। ତ ସେ ପରଟା ମାନେ ସେ ଫିଲ୍ମ୍ ଗଛ।